ହ୍ୟାଲୋ ଆଜ୍ଞା କୁହନ୍ତୁ?
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମୁଁ କହିଲି କଣ ଖିଆ ପିଆ ସରିଲାଣି?
ହାଲୋ ନାଇଁ ନାଇଁ ଖିଆ ପିଆ ହେଇନି ନାଇଁ ହେଇନି। ଆପଣଙ୍କର?
ଆମର ସରିଲାଣି ଖିଆ ପିଆ।
କଣ ହେଇଥିଲା ଆଜି ଖାଇବା?
ଆଜି ହେଇଥିଲା ଭାତ ହେଇଥିଲା। ଡାଲି ହେଇଥିଲା ଫୁଲ କୋବି ହେଇଥିଲା। ଜହ୍ନି, ଆଳୁ, ପୋଟଳ ଗୋଟେ ଚକଟା ହେଇକିରି ରସୁଣ ଦିଆ ବହରା ହେଇଥିଲା।
କେମିତି?
କାଇଁ ଆଜି କଣ ଆମିଷ ଖାଆନ୍ତିନିକି ରବିବାରେ?
ଘରେ ଆଇଁଷ ଖାଉନାହାନ୍ତି ଆଜି ରିସେପ୍ସନ ଆଜି ଗୋଟେ ଭୋଜି ଅଛି।
ଆଚ୍ଛା ଭୋଜି ଅଛି ଆଜ୍ଞା।
ରାତିରେ ଗୋଟେ ଭୋଜି ଅଛି।
କୁହନ୍ତୁ।
ମୁଁ କହିଲି ରାତିରେ ଗୋଟେ ଭୋଜି ଅଛି ତ ଆଉ ଆମିଷ ଖାଇବାକୁ ଆଉ ଭଲ ଲାଗିଲାନି।
ଓହୋ।
ଆଉ ତାହେଲେ ଆପଣ କେବେ କେତେବେଳେ ଖିଆପିଆ କରନ୍ତି?
ହଁ ଖାଇନି ଖାଇବୁ ଏବେ ଆଉ।
ହୁଁ ହୁଁ
ଆଉ ଆପଣଙ୍କର ସିଆଡ଼େ କଣ? ଘରେ ସମସ୍ତେ ଭଲ ଅଛନ୍ତି। ଆପଣ କେମିତି ଅଛନ୍ତି? ଆ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ମୁଁ ବି ଭଲ ଅଛି। ଆଉ ବର୍ଷା ବର୍ଷି?
ବର୍ଷା କାହିଁ ହେଉନି ତ ଖରା ହଉଛି ଆପଣଙ୍କର ସେଇଟା ହଉଛି କି? ହୁଁ ହୁଁ ନାଇ ଏପଟେ ହଉନି ଖରା ହଉଛି।
ଆଉ ଘରେ ସମସ୍ତଙ୍କ ଦେହ କେମିତି ଅଛି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ କଣ କୁହନ୍ତୁ?
ଆଉ ସେପଟେ
ଆଉ ଆପଣଙ୍କ ସିଆଡେ କଣ ପ୍ରସିଦ୍ଧ ଜାଗା?
ଆମର ଏପଟେ ପ୍ରସିଦ୍ଧ ଜାଗା କହିଲେ ଆମର ଗୋଟେ ଲକ୍ଷ ନୃସିଙ୍ଗ ମନ୍ଦିର ଅଛି ଯୋଉଟା କି ବହୁତ ପ୍ରସିଦ୍ଧ ଗାନା କାର୍ତ୍ତିକ ମାସରେ ମାସକ ଯାକ ନାମ ସଂକୀର୍ତ୍ତନ ହୁଏ। ନାମ ଜମା ବନ୍ଦ ରଖା ହୁଏନି। ଆଉ ଇତିହାସ ମଧ୍ୟ ତାର ସାକ୍ଷୀ ରହିଛି। ହେଲାକିି ଆଉ ମାସକ ଜାକ ଯିଏ ଯୋଉଠି ଏସବୁ ପ୍ରସାଲ ସେବନ ମାଧାରେ କରିପାରିବ ଏଇଟା ହଉଛି ଠାକୁ ଠାକୁରଙ୍କର ଯେତେବେଳେ ଲକ୍ଷ ଋଷି ଏକା କୋଉଠି ଓଡିଶା ଭିତରେ ନାହାନ୍ତି। କେବଳ ଏଇ ଜାଗାରେ ହିଁ ନୃସିଂହ ସାଙ୍ଗ ହେଇକି ଅଛନ୍ତି ଗୋଟେ ମନ୍ଦିର କରାହେଇଛି।
ଆଉ ରଜ କେମିତି କାଟିଲେ?
ରଜ ବହୁତ ଭଲ କାଟିଚୁ। ରଜ ମହାତ୍ସବ ହୋଇଥିଲା ଆମ ଆଡ଼େ। ଆଉ ବହୁତ ଦୋଳି ବି ଲାଗିଥିଲା ତାପରେ ବହୁତ ଗାଁ କୁ ସବୁ ଆସିଥିଲେ ଅଲଗା ଗାଁରୁ ସବୁ ଝିଅ ମାନେ ଆସିଥିଲେ ଡୋଳି ଖେଳିବା ପାଇଁ। ତାପରେ ଯୋଉମାନେ ସବୁ ମ୍ୟାରେଜ୍ ପର୍ସନ ସେମାନେ ବି ଆସିଥିଲେ, ଆଉ ବାହାରେ ଯୋଉମାନେ ସବୁ ରହୁଥିଲେ
ହ
ଯୋଉମାନେ କାମ କରୁଛନ୍ତି ବାହାରେ ରହିକି ସେମାନେ ବି ଆସିଥିଲେ ଗାଁକୁ ରଜ ବେଳେ। ଆଉ ଆମର ପିଠା ତ ପୋଡ଼ପିଠା ତ ଆମର ପ୍ରସିଦ୍ଧ ରଜରେ। ଆଉ ରଜ ହେଲେ ମାନେ ପୋଡ଼ପିଠା ଟା ହବ ଆ କମ୍ପଲସରି। ଆ ମଣ୍ଡାପି ଠା ହେଇଥିଲା, ପୋଡ଼ ପିଠା, ତାପରେ ଆ ଯୋଉ ଚକୁଳି ପିଠା, ଆରିସା ପିଠା ଏତେକ ସବୁ ପିଠା ହେଇଥିଲା। ତାପରେ ମଟନ, ଚିକେନ, ମାଛ
ବଢ଼ିଆ ଅତି ବଢ଼ିଆ ପୁରା ଏକଦମ ଖୁସିରେ ରଜ କଲ ସବୁ ଆଉ।
ହଁ ତାପରେ ଆମର କମ୍ପିଟିସନ ହଉଥିଲା, ଡ୍ୟାନ୍ସ ହଉଥିଲା, ତାପରେ ଯୋଉମାନେ ଫାଷ୍ଟ ସେକେଣ୍ଡ ଥାର୍ଡ ହଉଥିଲେ ପ୍ରାଇଜ ବି ଦିଆ ହେଇଥିଲା। ଝିଅ ପିଲା ସବୁ ନୂଆ ଡ୍ରେସ ପିନ୍ଧିକି ରଜ ତିନି ଦିନ ଯାକ ବୁଲିଲେ। ତାପରେ ଲାଷ୍ଟ ତାପରେ ତାପର ଦିନ ତ ବସୁମତୀ ସ୍ନାନ ହୁଏ ଆଉ। ବସୁମତି ମାଆ ଗାଧାନ୍ତି ତାପରେ ସଇଲା ଆଉ। ତାପର ଦିନ ଏଥର ବସୁ ସ୍ନାନ ସରୁ ସରୁ ବର୍ଷା ଷ୍ଟାର୍ଟ ହୁଏ, ଏବେ ତ ବର୍ଷା ଫର୍ଷା କିଛି ନାହିଁ ଖରା ଜୋର ହଉଛି। ସେପଟେ।
ଆଁ ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି? ଆମର ରଜ ଏପଟେ ଭାରି ଭଲରେ ହୁଏ ହାଲୋ। ଆମର ରଜ ଏପଟେ ଭାରି ଭଲରେ ହୁଏ ହେଲା କି? ଆମର ଏପଟେ ଭାରି ରଜ ଭଲରେ ହୁଏ। ଆଉ ଯେମତି କିି ଏଥରିକ ରଜ ଏମିତି କରାହଉଥିଲା, ବହୁତ ବଳୁଆ କରେ ପରା ହେଲା ମାନେ ଯେତେ ସବୁ ସିରିଏଲ୍ ରେ ସବୁ ଅ ପାଠ ପଢୁଛନ୍ତି ସେମାନଙ୍କୁ ଡକା ହେଲା, ବିଭିନ୍ନ ଗାଁ ମାନଙ୍କରେ ସବୁ ପ୍ରତିଯୋଗିତା ମଧ୍ୟ କରା ହେଲା। କିଏ ପୁଞ୍ଚି ଖେଳିବ, କିଏ ଆ ବା ଆମ ଧର କବାଡି ଖେଳିବ କିଏ କିଏ ହୁଳହୁଳି ପକେଇ ପାରିବ, ଏମିତି ସବୁ କରିକି ଉଁ ବହୁତ ଭଲରେ ରଜ ହେଲା। ପ୍ରତିଦିନ ଗେଷ୍ଟେ ମାନଙ୍କୁ ଡକା ପକା ହେଇଥିଲା, ସେମାନେ ପ୍ରାଇଜ ବିତରଣ କରୁଥିଲେ, ଏମତି ଭଲରେ କଟିଲା ଆଉ ହୁଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଅଛନ୍ତି, ମା ଅଛନ୍ତି, ଦିଦି ଅଛନ୍ତି ଭାଇ ଅଛନ୍ତି, ଭଉଣୀ ଅଛନ୍ତି ଆଉ ହଜବ୍ୟାଣ୍ଡ ଅଛନ୍ତି, ମୋର ଗୋଟେ ଝିଅ ଟା ଅଛି।
ଝିଅ କେତେ ବୟସର?
ଝିଅ ସେଇ ଆଠ ନଅ ବର୍ଷ ହବ ଆଉ ଫୋର୍ କ୍ଲାସ୍ ରେ ପଢୁଛି ଷ୍ଟାଣ୍ଡାର୍ଡ ଫୋର୍। ହ
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର?
ମୋର ଯୋଉ ମୋ-ମୋର ମୋର ବଡ ଝିଅ ପ୍ଲସ୍ ଥ୍ରୀ କରିବ ଏବେ, ଆଉ ସାନ ଝିଅ କ୍ଲାସ ଫୋରରେ ପଢୁଛି ଆଉ।
ଦିଟା ଝିଅ ଆପଣଙ୍କର?
ମୋ ଦିଟା ଝିଅ।
ପୁଅ ନାହାନ୍ତି?
ନାଇଁ ନାଇଁ ଗର୍ବ। ବଡ ଝିଅକୁ ନଅ ବର୍ଷ ଯେତେବେଳେ ହେଇଥିଲା ସାନ ଝିଅ ହେଇଥିଲା। ତେଣୁ କରି ଆଜି କାଲି ପୁଅ ଝିଅ ଆଉ କଣ ତଫାତ ଅଛି?
ହଁ ସବୁ ତ
ହାଲୋ ସବୁ ସମାନ ସମସ୍ତେ ସମାନ ଆଉ ପୁଅ ଝିଅର କିଛି ତଫାତ୍ ନାହିଁ। ହ ଆଉ କହୁଥିଲ ସେପଟେ ଭଲ ବୁଲାବୁଲି କରିବା ପାଇଁ ଜାଗା କୋଉଟା ଭଲ ଅଛି ଆପଣଙ୍କ ଆଡେ?
ଆମ ଆଡେ ଖଣ୍ଡଗିରି ଅଛି। ଖଣ୍ଡଗିରି ଇସ୍କନ ତାପରେ ଧଉଳି ଆଉ ଆପଣଙ୍କର ଲିଙ୍ଗରାଜ ରହୁଛନ୍ତି ଭଲ ଭଲ ଜାଗା ଅଛି ସବୁ ବହୁତ ପର୍ଯ୍ୟଟନ ସ୍ଥଳୀ ଅଛି। ହଁ ଏପଡେ ଆମର ନନ୍ଦନକନ୍ଦନ ଅଛି। ସେ ବତାନିକଲ ଗାର୍ଡେନ ଅଛି।
ଆଉ ଉମ୍ ହଁ ବୁଝିଲି ମୁଁ ଯାଇଛି
ବହୁତ ସବୁ ଲୋକ ଆସନ୍ତି ବୁଲିବା ପାଇଁ ବାହାରୁ ସବୁ ଆସନ୍ତି।
ଆଉ ପଢାପଢି କୋଉ ପନ୍ତ ହେଇଛି?
ପଢ଼ାପଢ଼ି ମୁଁ ଏମ ବି ଏ ଚାଲିଛି।
ଆଚ୍ଛା ବଢିଆ ବଢିଆ। ଏମ ବି ଏ କଣ ମାନେ କୋଉ ବିଏ କୁ ନେଇକି ସବଜେକ୍ଟ? କୁ ନେଇକି ବିଷୟବସ୍ତୁ ବଢିଆ କୋର୍ସ। କେତେ ହେଟା କଣ କୋଉ କୋଉ କୋଉ ବର୍ଷ ଏଟା କୋଉ ଇୟର?
ସେକେଣ୍ଡ ଇୟର।
ଆଚ୍ଛା ଆଚ୍ଛା। ସେକେଣ୍ଡ ଥାର୍ଡ ଇୟରରେ ବୋଧେ ଇଣ୍ଟନସିପ ପଡିବ ଆଉ।
ଏମ ବି ଏ ତ ଟୁ ଇୟର୍ସ୍ ଫାଷ୍ଟ ଇୟର୍ ସେକେଣ୍ଡ ଇୟର୍।
ଆଚ୍ଛା ହଁ ବୁଝିଲି ବୁଝିଲି।
ଚାରିଟା ସେମିଷ୍ଟାର୍
ହ ଉମ୍ ତାହାଲେ ବାପା କଣ କରନ୍ତି?
ବାପା ନାହାନ୍ତି।
ଓ ହମ୍
ଆଜ୍ଞା। ଡେଟ୍ ପଳେଇଲା।
ଆଚ୍ଛା ଆଚ୍ଛା ଆଉ ମାମା ଘରେ ଅଛନ୍ତି?
ହଁ ମାମା ଘର ଅଛନ୍ତି ବିିଜି ଅଛନ୍ତି।
ଆଉ ଆପଣଙ୍କର ସେଆଡ଼େ କଣ ଖାଇବା ପ୍ରସିଦ୍ଧ?
ଆମର ଏପଟେ ମୁଖ୍ୟ ଖାଇବା ହଉଛି କଣ ମାନେ ଜଳଖିଆ ଉପରେ କହିବି ନା ମିଲ୍ ଉପରେ କହିବି।
ଆ ଦିଟା ଜାଙ୍କ କୁହନ୍ତୁ।
ଜଳଖିଆ କହିବାକୁ ଗଲେ ଆମର ଏପଟେ ପ୍ରସିଦ୍ଧ ହଉଛି ଚୁଡ଼ା କଦମ୍ବା କୁ ଡାଲମା।
ଚୁଡ଼ା?
ଚୁଡ଼ା କଦମ୍ବା।
ସେଇଟା କଣ?
ଚୁଡ଼ା ପ
ହଁ ଯାଇଛି ବଟ୍, ସେଟା ଖାଇନି କେବେ।
ପୁରୀ ଗଲାବେଳକୁ ଚନ୍ଦନପୁର ବୋଲି ଗୋଟେ ଜେଗା ପଡିବ। ସେଠି ଚୁଡ଼ା, ସେଠି ଚୁଡ଼ା କଦମ୍ବା କହିଲେ ଚୁଡ଼ାଟାକୁ ବିଭିନ୍ନ ପ୍ରକାର ମାନେ ସବୁ ଦିଆହେଇ ପୁର, ଛେନା ଦିଆ ହେଇଥିବ ଆ ଆ ଘିଅ ପଡିଥିବ ନଡିଆ ପଡ଼ିଥିବ, ଚିନି ପଡ଼ିଥିବ, କଦଳୀ ପଡିଥିବ, ରାବିଡ଼ି ପଡ଼ିଥିବ ହେଲାକି, ନଡ଼ିଆ ପଡ଼ିଥିବ, ଚୁଡ଼ା ଯେତିକି ନଡିଆ ସେତିକି। ତାର ଭାଗ ମାପ ସେଟା ପ୍ରାୟ କେହି ଜାଣିନାହାନ୍ତି, ଆଉ ତା ସହିତ ଗୋଟେ କହନ୍ତି ବାଡିଆ ଡାଲମା। ଡାଲମା ଟା ଏମିତି ବା
ଛୁଙ୍କ ଦିଆହେଇଥିବ ଯୋଉଟା କି ମନ ଖୁସି ହେଇଯିବ, ଯିଏ ଖାଇବ ସେ ଦୌଡ଼ି ଦୌଡ଼ି ଆସିବ, ସେ ଜିନିଷ ଟି ଖାଇବାକୁ।
ଆଚ୍ଛା ଆଚ୍ଛା ମୁଁ ତ କେବେ ଜାଣିନି କି, ଖାଇନି, ଦେଖିଆ ଯିବା ଏଥରକ ଆଉ ଆପଣଙ୍କ ସେଆଡ଼େ ଖାଇବା ପାଇଁ ଆଉ।
ୟୁଟ୍ୟୁବ ମାରିଦେଲେ ଚୁଡ଼ା କଦମ୍ବା ଟା ଚୂଡ଼ା ୟୁଟ୍ୟୁବରେ, ଚୂଡ଼ାକନ ପ୍ରଣାଳୀଟା ମାରିଦେଲେ ମଧ୍ୟ ପଳେଇ ଆସିବ।
ଆଛା, ଆଜ୍ଞା।
ଆଉ ଖିଆପ ଆପଣଙ୍କର, ନିହାତି ଆସିବା ଦ ରେ ଆସିକି ବୁଲିବା ବୁଲିକି ଯିବେ, ଆଉ
ଆଜ୍ଞା, ଆମ ଏବେ ଖାଇବୁ ଆଉ ହେଇଗଲାଣି ଟାଇମ।
ଆଜି ରୋଷେଇରେ କଣ ଅଛି?
ଆଜି ହେଇଛି ଚିଙ୍ଗୁଡ଼ି।
ବଢିଆ ଜିନିଷ, ଚିଙ୍ଗୁଡ଼ି ଟା, ଆଉ ଭାଇ କଣ କରୁଛନ୍ତି?
ଭାଇ ଅଛନ୍ତି ବାଙ୍ଗାଲୋରରେ। ବାହାରେ ଅଛନ୍ତି।
ହଁ ସମସ୍ତଙ୍କଠୁ।
କଣ? କଣ କହିଲେ।
ହାଲୋ। ମୁଁ କହିଲି, ଭାଇ ସମସ୍ତଙ୍କଠୁ ବଡ଼, ମୁଁ କହିଲି ଭାଇ ସମସ୍ତଙ୍କଠୁ ବଡ଼। ଭାଇ। ତାହଲେ ମୁଁ କହିଲି -ଭାଇ କେବେ କେବେ ଆସନ୍ତି ଘରକୁ?
ଆଜ୍ଞା।
ହାଲୋ, ମୁଁ କହିଲି ଭାଇ କେବେ ଆସିଥିଲ ଲାଷ୍ଟ?
ଭାଇ ଆସିଥିଲେ ପାଞ୍ଚ ଛ ମାସ ତଳେ ଆସିଥିଲେ, ଏବେ ଆଉ ଆସିନାହାନ୍ତି, ଆସିବେ ଆଉ
ଆଉ ପଢାପଢି ଚାଲିଛି ତ, ପଢାପଢି ପରେ ଚାକିରୀ ଖୋ ଯାହାହବ ନାଇ କି?
ଆଉ ଆପଣ ଆସନ୍ତୁ ଆଉ, ଆଜ୍ଞା।
ନିହାତି ନିହାତି ରଖିଲି।